ହାଲୋ।
ହଁ ଆଉ କେମିତି ଅଛନ୍ତି ଆପଣ?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ମୁଁବି ବହୁତ ଭଲଅଛି।
ଆଉ ଖିଆପିଆ ସରଲାଣି।
ହଁ ସରିଲାଣି ଆପଣଙ୍କର
ଆଚ୍ଛା। ଆପଣ କଣ ଆଉ କଣ ବର୍ତ୍ତମାନ ଆମେ ଯଦି ଦେଖୁଛେ ଏରା ସବୁ ସମସ୍ୟା ଦେଖା ଯାଉଛି ସବୁ କ୍ଷେତ୍ରରେ ଆଉ ତାର କ୍ରାଇସିସ ଦେଇକି ଗତି କରୁଛ ତାର କଣ ପ୍ରୋବ୍ଲେମ ମୁଖ୍ୟତଃ ହେଇଥିଲା ତାର ପୁରୁଣା ଲାଇସେସ୍ କଣ?
ମୁଁ ମୁଖ୍ୟତଃ ଭାବି ଏସବୁ ଅସୁବିଧାର ମୁଖ୍ୟ ପ୍ରଥମ କାରଣ ହଉଛି ଜନସଂଖ୍ୟା ବୃଦ୍ଧି କାରଣ ଆମକୁ ଜନସଂଖ୍ୟା ଯେତେ ବଢି ବଢି ଯାଉଛି ଆମ ଆବଶ୍ୟକତା ବି ସେଇ ପରିମାଣରେ ବଢି ବଢ଼ି ଯାଉଛି କିନ୍ତୁ ଜନ ଜୁ ଯେ ଆମ ପାଖରେ ସେମିତି ସୋର୍ସ ହି ନାହିଁ ଯେ ଆମେ ସେତିକି ପରିମାଣରେ ସମସ୍ତଙ୍କୁ ଯୋଗେଇ ଦେଇ ପାରିବା ଆପଣ ଦେଖୁଥିବେ ପୂର୍ବରୁ ଚାଇନା ଥିଲା ବିଶ୍ୱର ପ୍ରଥମ ଜନସଂଖ୍ୟା ଦେଶ ରାଷ୍ଟ୍ର କିନ୍ତୁ ଏବେ ତାହା ରେ ଭାରତ ହେଇସାରିଲାଣି ଆପଣ ମ ଆପଣ ଦେଖୁଥିବେ ଯେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସବୁ ଜାଗାରେ ଏବେ କିଛି ନା କିଛି ପ୍ରୋବ୍ଲେମ ସୃଷ୍ଟି ହଉଛି ଯେମିତି ଆପଣ ଦେଖିପାରିବେ ବେକାରୀ ସମସ୍ୟା ହେଉଛି ଆପଣ ଯେମିତି କହିଲେ ଯେ ପେଟ୍ରୋଲ ମିଳିବାର ଅସୁବିଧା ହଉଛି ତ ସବୁର ମୁଖ୍ୟ କାରଣ ମୁଁ ଭାବେ ଆଜ୍ଞା ସବୁ କ୍ଷେତ୍ରରେ ମୁଁ ଭାବିବି ଯେ ମୁଖ୍ୟତଃ ହଉଛି ଜନସଂଖ୍ୟା ପ୍ରଥମ କାରଣ କାରଣ ଯେତିକି ଲୋକ ଅଛନ୍ତି ଆମ ପାଖରେ ସେତିକି ସୋର୍ସ ନାହିଁ ସେମାନଙ୍କୁ ଯୋଗେଇ ଦେବା ପାଇଁ ଆପଣ ଦେଖୁଥିବେ ପେଟ୍ରୋଲ ତିଆରି ହେବାକୁ କେତେ ବର୍ଷ ବର୍ଷ ସମୟ ଲାଗେ କିନ୍ତୁ ଆଜି କାଲି ଲୋକ ମାନେ କଣ କରୁଛନ୍ତି ଟିକେ ବାଟ ଯିବା ପାଇଁ ହେଲେ ବି ତାଙ୍କୁ ଯାନବାହାନ ର ଆବଶ୍ୟକତା ପଡୁଛି ସେମାନେ ପେଟ୍ରୋଲ ଦୁରୁପଯୋଗ ବି କରୁଛନ୍ତି କିନ୍ତୁ ଆମକୁ ଏଇଟା ବୁଝିବାକୁ ହବ ସେଇ ପେଟ୍ରୋଲ ତିଆରି ହେବା ପାଇଁ ଆମକୁ କେତେ ଟାଇମ୍ ଲାଗୁଛି ଆଉ ଏ ଅଳ୍ପ ସମୟ ଭିତରେ ତାହାକୁ ପ୍ରସ୍ତୁତ କରିକି ଦେବା ବି ସମୟ ଉପରେ ନୁହେଁ ତ ଜନସଂଖ୍ୟା ବୃଦ୍ଧି ମୁଁ ଭାବୁଛି ମୁଖ୍ୟ କାରଣ ଆପଣ ଦେଖୁଥିବେ ଜନସଂଖ୍ୟା ବୃଦ୍ଧି ଯୋଗୁ ଲୋକ ଲୋକ ମାନେ ନିଜର ଆବଶ୍ୟକତା ଅନୁଯାୟୀ ଗଛ ବି କାଟି ଦଉଛନ୍ତି ଘର ନିର୍ମାଣ କରିବେ ବୋଲି ତା ଯୋଗୁ ବି ଆପଣ ଦେ ଗ୍ରୀଷ୍ମ ପ୍ରଭାବ ବି ଅଧିକ ପଡୁଛି ଦେଖୁଥିବେ ବେକାରୀ ସମସ୍ୟା ବି ଅଧିକ ବଢିଲାଣି କାରଣ ଯେତିକି ଚାକିରି ଅଛି ତା ତୁଳନାରେ ଅଧିକରୁୁ ଅଧିକ ଲୋକମାନେ ଚାକିରି ଆଶାୟୀ ଅଛନ୍ତି କିନ୍ତୁ ସେତିକି ଚାକିରି ହିଁ ନାହିଁ ପ୍ରଦାନ କରାଯାଇ ପାରିବ ଲୋକମାନଙ୍କୁ ଆ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ମୁଁ ଭାବି ସଚେତନତାର ଅଭାବ କାରଣ ଆପଣ ଦେଖୁଥିବେ ଚାଇନା କେମିତି ନିଚ ଦେଶର ଜନସଂଖ୍ୟାକୁୁ ଆୟତ କରିପାରିଲା କାରଣ ସିଏ କିଛି ରୁଲ କାଢିଲା ଯେ ନା ଆମକୁ ଗୋଟେ ସନ୍ତାନରେ ହିଁ ସୀମିତ କରିବାକୁ ପଡିବ ନିଜ ଜନସଂଖ୍ୟାକୁୁ କମ କରିବା ପାଇଁ କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ସେମିତି କିଛି ନାହିଁ ଲୋକମାନେ ଜାଣୁ ଯେ ଆମେ ଦୁଇ ଆମର ଦୁଇ କିନ୍ତୁ ଏଇ କଥାକୁ ଲୋକମାନେ ନିଜ ଜୀବନରେ ବ୍ୟବହାର କରୁନାହାନ୍ତି ସେମାନେ ଆପଣ ଦେଖୁଥିବେ ଯାର ଦି ତିନିଟା ଝିଅ ହେଇଥିବ ସେ ଏ ଆଶା ରେ ପୁଅ ଆଉଥରେ ହବ ବୋଲି ଆଉଥରେ ସନ୍ତାନ କରେ ଆପଣ ଏଇଟା ଦେଖୁଥିବେ ଆପଣଙ୍କ ଆଖପାଖ
ଟା ଗୋଟେ ଦୁ ମାନସିକତା ଯେ ଆ ନାରୀ ପୁରୁଷ ଭିତରେ ଭିନ ଭାବ ସୃଷ୍ଟି କରିବା ଯଦି ଗୋଟେ ଝିଅଟିଏ ମଧ୍ୟ କେତିକି ଆଗକୁ ଯାଇପାରିଲାଣି ଆମେ ଏକବିଂଶ ଶତାବ୍ଦୀରେ ଯଦି ବୁଝିବ ନା ତାହେଲେ ଆମେ ଅ ଏବେ ସୁଦ୍ଧା ନିଜକୁ ମ ତାକୁ ବାଡେଇ ଦବା। ନା ଯୋମିତି ଏଇ ଲୋକମାନାନଙ୍କ ମଧ୍ୟରେ ଗଟେ ସଚେତନ ନ ଆସିଛି ଯଦି ଲୋକମାନେ ସେତିକି ଏ ସଚେତନ ନ ହୋଇ ପାରୁଛନ୍ ତାହେଲେ ଭାରତର ଅବସ୍ଥା ଆଜି ଦେଖୁନ୍ତୁ ସେ ଉଁ ଜଣେ ଆଉ ଜଣେ ଲୋକ ଅ ମ ଯେକୌଣସି ଜଣେ ଲୋକ ବ୍ୟକ୍ତି ବିଶେଷ ଜଙ୍କ ନାଁ ଧର ଏଇ। ଏ ବ୍ୟକ୍ତି ପାଖରେ ଅ ଦୋଷ ଏକା ଅଛି ଆଉ ସିଏ ଖାଇ ପିଇ ଆରାମସେ ବୋହୁତ ଭଲରେ ଚଳୁଥିଲା କିନ୍ତୁ ଯେତେବେଳେ ତାର ଦିଟା ପିଲା ନି ଯାନ୍ତୁ ଧରନ୍ତୁ ବି ଆଉ ସି। ତାହେଲେ ବି ଆଉ ସି ପାଖରେ ସେଟା ପାଞ୍ଚ ଏକର ପାଞ୍ଚ ଏକର ହେଇଗଲା। ତ ସେମାନେ ମଧ୍ୟ ପାଞ୍ଚ ତାପରେ ତାଙ୍କର ଯଦି ଅଢେଇ ଏକର ଜାଗା ଅଛି ଅ ଆମେ ଆଉ ଚିନ୍ତା କଲେଣି ଯେ ଆମେ ଆଉ ଚାଷ କରିବା ଆମେ ସେ ଚାକିରି ବା ଯେତେବେଳେ ଜନସଂଖ୍ୟା ଯଦି ଆମେ ଦେଖୁଛେ ଦଶ ବର୍ଷ ଥରେ ଯୋଉ ଭଳିଆ ଅଉଛି ଦିଇ ହଜାର ତେର ଜନସଂଖ୍ୟା ସଂଖ୍ୟାକୁ ବା ଦୁଇ ହଜାର ଏଗାର ଜନସଂଖ୍ୟା ଦୁଇ ହଜାର ଚବିଶରେ ବର୍ତ୍ତମାନ ଯଉ ଜନସଂଖ୍ୟା ହେଇଯାଉଚି ଆକାଶ ପାତାଳ ଫରକ ହେଇଯାଉଛି।
ଆଜ୍ଞା।
ଧଙ୍କ ବ୍ୟବସ୍ଥା ନଥିଲା କି ଆମ ମାନଙ୍କର ଜନସଂଖ୍ୟାର ଅ ନିୟନ୍ତ୍ରଣ ରହୁଚି ତ କିନ୍ତୁ ବର୍ତ୍ତମାନ ଆମର ମେଡିକାଲ ସାଇନ୍ସ ମଧ୍ୟ ଡେଭଲପ୍ କଲାଣି। ଝାଡ଼ଖଣ୍ଡରେ ମାନେ ସଚେତନସିଳ ଗାଁ ଗାଁରେ ଘରେ ଘାରେ ସବୁ ଜାଗାରେ ସଚେତନ ଛୁଆ ହବାର ଆବଶ୍ୟକତା ଅଛି।
ଉଁ ହୁଁ।
ଆଉ ମେଡିକାଲ ଫାସିଲିଟିର ମଧ୍ୟ ଅ ବୋହୁତୁ ଭଲ ଭାବରେ ଆମେ ଜଉ ମେଡିକାଲ ଫାସିଲଟି ଟିକେରେ ଆମେ ମଧ୍ୟ ମୃତ୍ୟୁହାରାରକୁ ଯେତେବେଳେ ଆମେ କମେଇ ଦଉଚେ ସେତବେଳେ ପପୁଲେସନ ଟା ମଧ୍ୟ ବଢି ଯାଉଚି ତା ସହିତ ମୃ ତ ଏହାରକୁ କମିବାଟା ହେଉଚି ଏ ସାଂସ୍କୃତିକ ଏବଂ ଅ ସ୍ୱାସ୍ଥ୍ୟଗତ ପରିବେଶ ର ଗୋଟେ ରୂପରେ ତେଣୁ ସିଏ ରହିବ। ତାକୁ ତ ଅ ଆମକୁ ବଞ୍ଚେଇକି ରଖିବାକୁ ପଡିବ କିନ୍ତୁ ତା ସହିତ ହବିତ୍ କିନ୍ତୁ ତା ସହିତ ଯଦି ଆମେ ଅ ଜନ୍ମହାରାର ଟାକୁ ଅ ଯଦି ଆମେ ନିୟନ୍ତ୍ରଣ ରଖି ଦଉଚେ ତ ସେ ଏତେ ସମସ୍ୟା ସୃଷ୍ଟି କରିବ ନାହିଁ ଯୋଉଟା କିି ଜନ୍ମ ହାରରେ ଆପଣ ଦେଖନ୍ତୁ। ଉଁ ଗୋଟେ ରହୁଚି ଆମର ଜନ୍ମହାର ଭିତରେ ଆ ଅ ମେଟାରାଲ ଏମ ଏମାର ଯାଉଟା ମେଟେରାଲ ମୋଟାଲେଟ ଯଦି ଆମେ ଦେଖୁଚେ ଯେ ତାପରେ ଶିଶୁ ମୃତ୍ୟୁ ହାର କମିଚି। ଶିଶୁ ମୃତ୍ୟୁ ହାର କମିଇବା ଫଳରେ ଜନସଂଖ୍ୟାର ମଧ୍ୟ ବୃଦ୍ଧି ବୃଦ୍ଧି ଦେଖେଇଛି ଯଦି ଏଇ ଶିଶୁ ମୃତ୍ୟୁ ହାର ଆ ଉପରେ ଉଁ ଆମେ ମାନେ ଭଲ ସେ ଦେଖି ପାରୁଚେ ଗୋଟେ ଘରର ପରିବାରକୁ ଦେଖୁଚେ ଗୋଟେ ଶିଶୁଟେ ଜନ୍ମ ହେଇଚି। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଅଛନ୍ତି ତାଙ୍କର ଗୋଟିଏ ଶିଶୁ ଅଛି ସିଏ ଯେତିକି ସୁବିଧା ପାଇ ପରିବାର ସ୍ୱାମୀ ସ୍ତ୍ରୀ ଅଛନ୍ତି ତାଙ୍କର ସାତଟି ଶିଶୁ ଅଛନ୍ତି କାରଣ ସିଏ ସି ସେ ଜାଗାରେ ସେଇ ସୁବିଧା ସୁଯୋଗ ପାଇପାରିବ ନାହିଁ। ତେଣୁ ଯେତେ ଭାରତ ସର ଭାରତ ସରକାରଙ୍କ ଯୋଉ ଯୋଜନା ହେଇଥିଲା ଆମେ ଦୁଇ ଆମର ଦୁଇ ସେଥିରେ ଗୋଟେ ବାଲାନ୍ସ ପପୁଲେସନ୍ ଚାଲିବ। ଆମେ ଦୁଇ ଆମର ଏକ ହେଇଗଲେ ସେ ନେଗଟିଭ ପପୁଲେସନ୍ ରହିବ ଆମେ ଦୁଇ ଆମର ଏକ ହେଇ ସା ରିଲା ପରେ ଚାଲିବ କଥା କିନ୍ତୁ ଯଦି ଗୋଟେ ଲୋକମାନେ ଚିନ୍ତା କରନ୍ତି ବା ସେମାନଙ୍କର ହୁଁ ଆ ଏଇ ଭଳି ଭାବେ ହୁଅନ୍ତା ଯେ ଅନାଥ ପୁ ପିଲାମାନେ ଯେତିକି ଆଗ ହବ ନୂତନ ସୁବିଧା ଭଲ ଅଞ୍ଚଳରେ ଅଛନ୍ତି ବର୍ତ୍ତମାନ ଆ ଯେ ତିକି ଆମେ ଦେଖୁଛେ ଯେ ୱାନ୍ ପ୍ୟାରେଣ୍ଟାଲ୍ ଚାଇଲ୍ଡ ଅଛନ୍ତି ଯେ କି ଶିକ୍ଷା ସ୍ବାସ୍ଥ୍ୟ ଅ ତାଠୁ ଆରମ୍ଭ କରିକି ଆପଣଙ୍କର ଯାହା ମୌଳିକ ସୁବିଧା ପାଇ ପାରୁନାହାନ୍ତି ତାଙ୍କୁ ଯଦି ଯୋଉମାନଙ୍କ ପାଖରେ ଆର୍ଥିକ ସମ୍ବଳ ସ୍ୱଚ୍ଛନ୍ଦରେ ଅଛି ସେମାନେ ତାଙ୍କୁ ଅ ପୋଷ୍ୟ ଭାବରେ ଗ୍ରହଣ କରନ୍ତି ଆଡପ୍ଟ କରି ନିିଅନ୍ତେ ତାହେଲେ ଏ ଏଇ ଜନସଂଖ୍ୟାର ଅ ସମାଧାନ ସହିତ ଲୋକମାନଙ୍କର ମଧ୍ୟ ଉଁ ଯୋଉ ସନ୍ତାନ ସନ୍ତତିର ଆ ଗୋଟେ ସନ୍ତୁଳନ ରକ୍ଷା ହେଇ ପାରନ୍ତା ବୋଲି ମୁଁ ଯାହା ଭାବେ।
ଆଜ୍ଞା ମୁଁ କହିବି ଯେ ଆଜି ପ୍ରଥମେ ସଙ୍କୁଚିତ ମାନସିକତା ପ୍ରଥମ ଦାୟୀ ହଉଛି ଆମର ଜନସଂଖ୍ୟା ବଢିବାରେ ମଧ୍ୟ। ଆପଣ ଦେଖୁଥିବେ ଭାରତ ପରି ଜନବହୁଳ ଦେଶରେ ଆଜି ପର୍ଯ୍ୟନ୍ତ ବି ଏଇଟା ଅଛି ଯେ ଗୋଟେ ଝିଅ ଆଉ ପୁଅ ଭିତରେ ପାର୍ଥକ୍ୟ କରାଯାଉଛି ସେ ସେମାନେ ଭାବୁଛନ୍ତି ନା ଝିଅ ତ କୂଳ ରକ୍ଷା କରିବନି ପୁଅ ଚାହିଁଲେ କୂଳ ରକ୍ଷା କରିବ। ତ ସେମାନେ ପୁଅ ଆଉ ଜନ୍ମ କରିବାକୁ ଆ ଚକର ରେ ସେମାନେ ତ ଆହୁରି ତିନି ଚାରିଟା ଝିଅ ଜନ୍ମ କରନ୍ତି ସେମାନେ ଭାବନ୍ତି ଯେ ଯେ ନା ହଁ ଗୋଟେ ସନ୍ତାନ ଆମ ହେଇଗଲା ସିଏ ଗୋଟେ ହିଁ ଆମ ପାଇଁ ଠିକ୍ ଆଉ ଆମେ ତାକୁ ସେତିକି ପୋଷଣ ସେତିକି ଶିକ୍ଷା ଦେଇ ପାରିବା କି ନାଇଁ କେବଳ ସେମାନେ ନିଜ ସ୍ଵାର୍ଥ ପାଇଁ ଅନ ଅନ୍ୟ ପିଲାମାନଙ୍କୁ ବଳି ଦେଲା ପରି ଦି ଚାରିଟା ଅଧିକ ଜନ୍ମ କରିଦିଅନ୍ତି କେବଳ ପୁଅ ଡାଳସାରା ଆପଣମାନେ ଦେଖିବାକୁ ପାଉଥିବେ ଏଇଠି ସଚେତନର ଅଭାବ ଅଛି ଏବଂ ଶିକ୍ଷାରେ ବି ଅଭାବ ଅଛି ଯେଦି ସେମାନେ ସଚେତନ ହେଇଥାନ୍ତେ କି ଶିକ୍ଷାର ତାଙ୍କୁ ମିଳିଥାନ୍ତା ସୁଯୋଗ ତାପରେ ସେମାନେ ବୁଝିପାରନ୍ତେ ନା ଗୋଟେ ଝିଅ ଆଉ ପୁଅ ଭିତରେ ପାର୍ଥକ୍ୟ ନାହିଁ ଆପଣ ଦେଖି ପାରୁଥିବେ ଯେ ଆଜିକାଲି ଭୃଣ ହତ୍ୟା ବି ଅଧିକ ହେବାରେ ଲାଗିଛି। ଭୃଣ ହତ୍ୟା କୋଉଥିପାଇଁ ଯଦି ସେମାନେ ଜାଣିଲେ ଯେ ପେଟରେ ଝିଅଟିଏ ଅଛି ତାହେଲେ ସେମାନେ ଭୃଣ ହତ୍ୟା ଅଧିକ ପରିମାଣରେ କରୁଛନ୍ତି। ଆପଣ ଏଇଟା ଦେଖିବାକୁ ପାଉଥିବେ। ଆଜ୍ଞା ତ ମୁଁ ଏଠି କହିବି ଯେ ଆମ ସ
ଇଏ ଗୋଟେ ବଡ଼ କଥା ଅଛି ଯୋଉ ମାନଙ୍କର ମାନସିକତାର ପରିବର୍ତ୍ତନର ଆବଶ୍ୟକତା ଅଛି ଲୋକମାନଙ୍କର ଚିନ୍ତାଧାରାରେ ମଧ୍ୟ ଆବଶ୍ୟକତା ଅଛି ପରିବର୍ତ୍ତନର।
ଆଜ୍ଞା। ଆମେ ମୁଁ ଏତିକି କହିବି ଯେ ଝିଅକୁ ବୋଝ ନ ଭାବିିକି ଝିଅକୁ ଶିକ୍ଷାକର ସେତିକି ଯଦି ଆମେ ଦବା ଚାନ୍ସ ଆଉ ତାକୁ ଆଗକୁ ବଢିବା ପାଇଁ ତାହେଲେ ଝିଅ କେବେ ବୋଝ ବି ହେଇପାରିବନି। ଆଉ ଯୋଉ ସଂଙ୍କୁଚିତ ମାନସିକତା ଅଛି ଝୁଅ ଆଉ ପୁଅ ଭିତରେ ଯୋଉ ପାର୍ଥକ୍ୟ ଅଛି ତାକୁ ବି ଆମେ କମେଇ ଦେଇପାରିବା ଆଉ ଆମେ କେମିତି ଜ ଜନ୍ମର ହାର କୁ କମ କରିବା ତା ଉପରେ ବି ଆମେ ଧ୍ୟାନ ଦେବା ଉଚିତ ଯେମିତି ଆପଣ ଜାଣିଛନ୍ତି ଅ ଫାମିଲି ପ୍ଲାନିଂ ବୋଲି ବି ଥାଉଛି ଯୋଉଟା କି ଆମକୁ ସମସ୍ତ ଲ ଲୋକଙ୍କୁ ବୁଝେଇବାର ଆଉ ଜଣେଇବାର ଅଛି ଆଉ ବହୁତ ଲୋକ ଅଛନ୍ତି ଏହାକୁ ଓ ପ୍ରାଇଭେଟ କଥା ଭାବିକି କିମ୍ବା ଏହାକୁ ଲାଜ କଥା ଭାବିକି ଏହାକୁ କହି ନଥାଉଛନ୍ତି କିନ୍ତୁ ଏହାର ଏହାକୁ ବି ସଚେତନତା କରିବା ଦରକାର ସମସ୍ତଙ୍କୁ ନହେଲେ ଆମେ ଏବେ ଦେଖ ଯୋଉ ଭାରତରେ ଯେତିକି ସବୁ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି ଆହୁରି ଏରେ ବଢି ବଢି ଯିବ ଆଉ ଆପଣ ଯାଗା ଖାଇବା ପାଇବେ କି ନା ଏଇଟା ବି ଆପଣ ଦେଖିବେ କହିପାରିବେନି ଆଗକୁ।
ନିହାତି ଭାବେ ପରିବାର ନିୟୋଜନ ଗୋଟେ ବଡ ସମସ୍ୟା ବର୍ତ୍ତମାନ ଦେଖୁଛି ଆଉ ତାକୁ ମଧ୍ୟ ମାନେ ଅ ସୁଧାରିବାର ଅ ଆବଶ୍ୟକ
ଆବଶ୍ୟକତା ଅଛି
ହଁ।
ଯଦି ପରିବାର ନିୟୋଜନ ର କଥା ମଧ୍ୟ ଆସୁଛି ଆମେ ମଧ୍ୟ ଅ ଦେଖିପାରିବା ଯେ ଅ ଯଦି ବ୍ୟକ୍ତି ବିିଶେଷ ମାନେ ନିଜଠୁ ଓ ଓ ପାରିପାର୍ଶଵିକ କଥାକୁ। ତା ସହିତ ବର୍ତ୍ତମାନର ମୁଦ୍ରା ସ୍ଫୀତିକୁୁ ଦେଖିବାକୁ ଆଉ ଚାଲିଚଳଣି ସହିତ ଅର୍ଥା ଭାବର ଉଁ ଗୋଟେ ସଂଗତିକୁ ଦେଖିଲେ ତାହେଲେ ଆ ସେମାନେ କୋଉଠି ନା କୌଣସି ଜାଗାରେ ପରିବର୍ତ୍ତନ ହେଇ ଆଗାମୀ ପିଢିକୁ ଅ ସେଇଭଳିଆ ସୃଷ୍ଟି କରିପାରିବେ ତାପରେ ଅ ଗୋଟେ ଧନ ରହିଯାଉଛି ବଂଶ ରକ୍ଷା ବଂଶ ବୃଦ୍ଧି ଅ ତ ଏଇ ମାନସିକ ତାର କିଛିଟା ମାତ୍ରାରେ ଅ ଆମକୁ ଉପଚାର ବାର ମଧ୍ୟ ଆବଶ୍ୟକତା ରହିଛି
ଆଜ୍ଞା ହଉ ମତେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ
ଠିକ ଅଛି ଧନ୍ୟବାଦ